ହାଲୋ ହାଲୋ। ହ ଆପଣ ଏବେ କଣ କରୁଛନ୍ତି?
ଏଇ ଖିଆ ପିଆ ଶଇଲା ଆଇନି ବାସନ କୁସନ ମାଜିକି ଶୋଇବାକୁ ଯାଉଥିଲି ଆଉ। ଜୟ ଜଗନ୍ନାଥ
ଆଚ୍ଛା ଜୟ ଜଗନ୍ନାଥ ମୁଁ କହିଲି କି ଆପଣଙ୍କ ଘର ପାଖରେ କିଏ ଗୋଟେ ସୋଲାର ଲଗେଇଛନ୍ତି ମାନେ ଆଜି ଆଜି କାଲି ଇଲେକ୍ଟ୍ରି ବ୍ୟବହାର ନ କରିକି ସୂର୍ଯ୍ୟଙ୍କ ଆଲୁରେ ସବୁ ଜିନିଷ ବ୍ୟବହାର କରୁଛନ୍ତି। ତାଙ୍କ ସିଏ କିଏ ଆପଣ ତାଙ୍କୁ ଚିହ୍ନା?
ହଁ ଆମେ ଏଇ ସାଇଟରେ ଅଛନ୍ତି ପଡିଶା ଘର ଆଉ ସେଠୁ ଇଲେଟ ଅଛି ତାଙ୍କର। ପିଧି ଅଛି ସିଲାର ଲଗେଇଦିଛନ୍ତି ଆଉ। ସେତଟା କନସନ କରିଥିବେ ଶୋଲାରେ। ଆଉ କେତେଟା ଇଲେକ୍ଟ୍ରିକ କନେକ୍ସନ କରିଥିବେ ଆଉ ତାଙ୍କର ତଳ ତଲା ଭଡା ଦେଇଛନ୍ତି ମଝି ତାଲା ରହିଛନ୍ତି ତିନି ତାଲାରେ ତାଙ୍କ ମା ରହନ୍ତି ଠାକୁର ଘର ଅଛି। ହ ସେ ସବା ଉପରେ ଲଗେଇଛନ୍ତି ଆଉ।
ଆଚ୍ଛା ଆଚ୍ଛା ହଁ କାହିଁକି ନା ମୁଁ ଯେବେ ଛାତଉପରକୁ ଯାଏ। ସେତେବେଳେ ଦେଖିକି ତାଙ୍କର ସେଇଟା ଗୋଟେ କଣ ଲାଗିଛି ତାପରେ ଥରେ ପଚାରିଲା ବେଳକୁ ବୁଝିଲି କି ସେ ଗୋଟେ ସୋଲାର ଲାଗିଛନ୍ତି। ମୁଁ କୁଆଡେ ଜାଣିଲି ସ ଆପଣଙ୍କ କଲୋନୀର ସବୁଠାରୁ ବଡ଼ ଲୋକ?
ହଁ ହଁ ସେ ଜଣା ପଡନ୍ତିନି ବଡ ଲୋକ ବୋଲି ଜଣା ପଡନ୍ତିନି କିନ୍ତୁ ପଇସା ପତ୍ର ଅଛି। ତାଙ୍କ ଘ ଶାଶୁଙ୍କର ଭଉଣୀର କେହି ନାହାନ୍ତି। ତାଙ୍କ ନାତିନା ର ହଁ ଜମି କରିଦେଇଛନ୍ତି ଜମି ଘର ଦ୍ୱାର କୋଣାର୍କରେ। ଆ ତାଙ୍କ ବୋଉ ଯେ ଆ ତାଙ୍କ ପୁଅବଉ ବୋଉଙ୍କର ମାମୁଁ ଘ ତାଙ୍କ ବୋଉଙ୍କର ମାମୁଁ ଘର ଯିଏ କେହି ନାହାନ୍ତି ୟାକୁ ଝିଅ କରିକି ନେଇଥିଲେ। ତାଙ୍କ ମାଇଁ ଏକୁଟିଆ ତାଙ୍କର ବି ପୁରୀର ଘର ଘର ଅ ଛି ବହୁତ ପଇସା ପତ୍ର ଅଛି। ସିଏ କଣ କରିଛନ୍ତି ନା ତାଙ୍କ ନାତି ନାଁ ର ଜମବାଡି କରିଦେଇଛନ୍ତି କି ତା ଭାଣିଜ ପୁଅ ନାଁ ର। ସେ ମାଇଁ ଯିଏ ହବ ସେ ତା ଭାଣୀ ଯିଏ ହବ ସେ ତାଙ୍କ ପୁଅ ବୋଉ ଙ୍କର। ସେ ତା ମାମୁଁ ଘର ଝିଅ ହେଇଯାଇଥିଲା ସେ ତା ଭାଣିଜୀ ପୁଅ ନାଁର ତା ମାଇଁ କଣ କରିଛି। ଭଣ ଜା ନାଁରେ ସବୁ ସମ୍ପତ୍ତି ବାଡି କରିଦେଇଛି। ତାର ଗୋଟେ ସୁନା ମୂର୍ତ୍ତି ଥିଲା ବାମୁଣ ଘର ତ ଆଗିକା ଜିନିଷ ସବୁ ସୁନା ମୂର୍ତ୍ତି ଗୋଟେ ଥିଲା ଅଧ କିଲିଆ ରକମ ଅଛି। ସେଇଟାକୁ ର ଭାଣିଜି ଦେଇେଇଛନ୍ତି ଲକ୍ଷ୍ମୀ ମୂର୍ତ୍ତି ସୁନାରେ। ଇଏ ବି ପୂଜା କରିଛନ୍ତି ସିଏ ବି କରିଥିଲେ ଇଏ ବି କରିଛନ୍ତି କେତେ ମୁଁ ମରି ମାରି ଜିମି ଆଗ ଏଇଟା ତୁ ନେଇଯା ତାପରେ ଜମବାଡି କରିଦେଲା ତାପରେ ତ ଡାକୁଛି ମାଇଁ ତୁ ପଳେଇ ଆସ ସେ କହୁଛି ନା ମୋର ହାତ ଗୋଡ ଚଳୁଛି ମୋର ବାଡି ଘର ଅଛି। ଗଛ ଫୁଛ ଅଛି, ପନିପରିବା ଅଛି, ଭଲ ମନ୍ଦ, ନଡିଆ ଗଛ ଅଛି ମୁଁ କାଇଁକି ଯିବି? ଯେତେବେଳେ ହାତ ଗୋଡ ପଡିଯିବ, ତୁ ନବୁ, ମତେ ସେବା କରିବୁ ଖେରେରେ ଆଣିକି ପୋଡିଦବୁ, ତାପରେ ତୁ ଯାଆ କରୁଚୁ କରେ। ସେ ସେଇଥିପାଇଁ ଆସୁନେଇଁ, ସେରା ଦୁନିଆଁ ଗଛ ବୁଛ, ଫଳ ନଡିଆ ସବୁ ରକମର ଅଛି, ଏ ହାତ ଗୋଡ ଚଳୁଚି, ବୟସ ଅଛି, ମୁ କାଇଁକି ଏଁ ପଳେଇବି? ଆଉ ତ, ତା ପୁଅ ନାରେ ଜମ୍ବାଡି ଘଦ୍ୱାର ସବୁ କରିଦେଲା, କହିଲା କେତେବେଳେ କୋଉ କଥା ମୁଁ କହିପାରିବି ନା, ଏକୁଟିଆ ଅଛି, ଆଉ ମରି ମାରି ଯିମି କେତବେଳେ ହାଟ୍ ଚୋକ୍ ହେଇଯି ବ, ଭଲ ମନ୍ଦ, ମୁଁ ତ ସମ୍ପତି ବାଡ଼ି ସବୁ ତୋ ପୁଅ ନାଁ ରେ କରିଦେବି। ତୁ ସବୁ ପଇସା ପତର ଠିକ୍ ଠାକ୍ କର, ମୁଁ କରିଦେବି, ସେ ତାର ପଇସା ପତର ଠିକ୍ କଲା, ସେ ତାର କରିଦେଲା। କରିଦେଲା ଆଉ ଏଇଭଳିଆ ଆଉ, ଆଉ ଜାଗା ସବୁ କରିଚି ତ, ସ ତାଙ୍କ ମା ଯେ ସେ, ମାଷ୍ଟର ଚାକିରୀ କରିଥିଲେ ସେ ସତୁରି ଅଶୀ ହଜାର ଟଙ୍କା ଦରମା ପାଉଚନ୍ତି। ଘର ନିଜ ଘର ଅଛି, କିଛି ଅସୁବିଧା ନାହିଁ ତାଙ୍କର, ଚଳିଆକୁ ତାଙ୍କର ଏଇନେ ସବୁ ବେନିଅନ ଦେହରେ ନା ସବୁ ଲେଖୁଚନ୍ତି କଣ, ସେ ବି ଦିନେ ଚଚି, ପଇସା ପତ୍ର ଭଉତୁ ଅଛି, ଚଳଣି ଭଉତୁ ଭଲ। ଆଉ ଗୋଟିଏ ପୁଅ, ଗୋଟେ ଝିଅ, ପୁଅ ଟା ମେଡିକାଲ ପଢୁଛି। ଏଇଭଳିଆ ଆଉ, ତାଙ୍କର ସବୁ, ଆଉ
ଓହୋ, ତାହେଲେ ତାଙ୍କର ବହୁତ ଥିଲା ବାଲା ଘର ବୋଧେ ନା?
ଥିଲା ଵାଲା ପଦାକୁ ଜଣା ପଡନ୍ତିନି। ଲୋକ ଅଛନ୍ତି ପଦାକୁ ଦେଖେଇହେବେ, ସେ ଦେଖେଇ ହଅନ୍ତିନି। କେହି କହିବେନି ତାଙ୍କର ଅ, ଏ ତିନ ତାଲା ଘର ଅଛି ବୋଲି। ସେ ପଦାକୁ ଏତେ ଦେଖେଇ ହଅନ୍ତିନି, ଯୁଆଡେ ଯିବେ ଇମିଟେସନର ପିନ୍ଧି ଦେଇକି ଯିବେ, ସୁନା ର ପିନ୍ଧନ୍ତିନି, ସବୁବେଳେ ଇମିଟେସନ ପିନ୍ଧି ଯାନ୍ତି, ହଁ।
ନାଇଁ ଦେଖନ୍ତୁ, ଆଜିକାଲି ଇ ଦେଖନ୍ତୁ ମାନେ ବହୁତ ଲୋକ ଅଛନ୍ତି, ଯିଏ ବହୁତ ଦେଖେଇ ହୁଅନ୍ତି, ହେଲେ ଯେହେତୁ ତାଙ୍କର ବହୁତ ସମ୍ପତ୍ତି ଅଛି ବୋଲି ସେ ଜାଣିଚନ୍ତି ତ ବାହାରକୁ କାହିଁକି ଦେଖେଇ ହେବେ, ବୁଝିଲେ ନା, ମୁଁ କଁ କହିଲି?
ହଁ, ସେଇ କଥା ତ ମୁଁ ମୁଁ କଣ କହୁଚି, ସେ ଦେଖେଇ ହଅନ୍ତିନି ବାହାରକୁ, ଯାହାର ନାଇଁ ସେଇମାନେ ଦେ ଦେଖେଇହନ୍ତି, ତାର ତ ବହୁତ ଅଛି, ସେ କାଇଁ ବାହାରକୁ ଦେଖେଇ ହବ? ସବୁବେଳେ ଇମିଟେସନ ପିନ୍ଧିକି ଯାଉଥିବ। ହୁଁ, ତା ପାଖରେ ଏ ଯୋଉ କିଲେ ଖଣ୍ଡେ ସୁନା ବାହାରିବନି?
ହଁ ହଁ, କିଲେ ଖଣ୍ଡେ ତ ନିଶ୍ଚିନ୍ତ ଭାରିବ, କିନ୍ତୁ ମ ମାନେ ମୁଁ କହିବା କଥା କି, ଯେହେତୁ ମଣିଷର, ମଣିଷ ସବୁବେଳେ ଏ ଟିକେ ମୁଣ୍ଡ ନୂଆଁଇଁ ରହିଲେ ହିଁ ଭଲ। କାରଣ ମଣିଷ କେତେବେଳେ ମାନେ ଏମିତି ଯଦି ପଇସାକୁ ନେଇକି ଏତେ ଗର୍ବ କରିବ ସେଇଟା ଭଲ ନୁହଁ। ଏହି କଥାଟା କି, ଯୋଉଥିପାଇଁ ସେମାନେ ମୋତେ ସେଇଥିପାଇଁ ବହୁତ ଭଲ ଲାଗନ୍ତି, ସେଇଥିପାଇଁ ତ ଆଜି ମୁଁ ଆ ଆପଣଙ୍କୁ ତାଙ୍କ ବିଷୟରେ ପଚାରିଲି, କାଇଁ ଆଉ କାହା କଥା ତ ପଚାରିଲିନି? ବୁଝିପାରିଲ ନା, ବାକି ଆଉ ତାଙ୍କ ବୋହୂ, ପିଲା ସବୁ ଭଲ ଲୋକ? ଭଲ ଲାଗନ୍ତି ଆପଣଙ୍କୁ?
ହଁ ହଁ, ତାଙ୍କ ବୋହୁ ପିଲାମାନେ ବହୁତ ଭଲ। ସେ କାହା ସାଙ୍ଗରେ ମିଶନ୍ତିନି ଛୁଆ ଦିଟା, ତାଙ୍କ ପାଠ ଭଲ ସିଏ ଭଲ। ବଡ ପୁଅ ତାଙ୍କର ମେଡିକାଲ ପଢୁଛି କିଟିରେ, ସେ ଗାଡି ନେଇକି ଯାଏ। ଝିଅ ତାଙ୍କ କଲେଜର ପଢୁଛି ଇସ୍କୁଲ ରେ, ତ ବସ ନବା ଆଣିଆ କରନ୍ତି ରୋଡ କୁ ତାଙ୍କ ଘର ହା ଏ ପନ୍ଦର କୋଡିଏ ହାତ। ସେ ନେଇ ତାଙ୍କ ବାପା ହଉ ତାଙ୍କ ବୋଉ ହଉ ନେଇକି ବସ ପାଖରେ ଛାଡିଦିଅନ୍ତି ସେ ବସରେ ଯାଏ ଆସ କରେ। ଥରେ କଣ ହେଇଜି ଟିଉସନ ରୁ ଆସୁଥିଲା କୁକୁର ଭୁକୁଥିଲେ ଜମା ଆସୁନଥିଲା ମୁଁ ସେ ମୋ ସାଙ୍ଗ ସାଙ୍ଗେ ସେ ପାର୍କ ଆଗରେ ବସିଥିଲି ଏ ଜମା ଆସୁନଥିଲା କହିଲା ଣ୍ଟି ମତେ ଟିକେ ପାର କରିଦବ କି କୁକୁର ଗୁଡା ଭୁକୁଛନ୍ତି ମତେ ଡର ମାଡୁଚି ମୁଁ କହିଲି ହଉ ଠିକ ଚାଲେ ମୁଁ ଠିକ ଅଛି ମୁଁ ପାର କରିଦେବି ଆସିକି ଆଉ ଟିକେ ଆଗକୁ ଅଛି ସେଇଠି ଛିଡା ହେନି ତା ମାମା ସେତେ ସେଇଟାଇମ୍ ରେ ଆସୁଥିଲେ। ଏ ବସ୍ ପାକୁ ଆସିିବ ବସ୍ ଆଜି ଆଗତୁରିଆ ଛାଡି ଦେଇଥିଲା ସେଦିନ। ଆଉ ନେଇ ଛାଡ଼ନି ଆସିଲନି ସିଏ କୁକୁର ଡରୁଛି ମୁଁ କହିଲି ଚାଲେ ମୁଁ ଠିଆ ହେବି। ଆଉ ପଳେଇବ କହିଲା ହଉ ଠିକ୍ ଅଛି ପଳେଇବି ଆଉ ସେଇଥୁ ତା ମାମା ଆସିକି ଭେଟିଲେ ସେ ପଳେଇଲେ ହୁଁ।
ନାଇଁ ନାଇଁ ଆପଣ ବହୁତ ଭଲ କଲେ ଯେହେତୁ ସେ ଛୋଟ ଛୁଆଟା ନା। ସେ ବହୁତ ଡରିବା ଆଉ ଆପଣଙ୍କୁ ସେ ଚିହ୍ନିଛି ଛୋଟବେଳୁ ଦେଖୁଛି। ସେଇଥିପାଇଁ ଆପଣଙ୍କୁ ଗୋଟେ ସାହସ ପାଇକି କହିଲା କି ଆଣ୍ଟି ମ ଟିକେ ନେଇକି ସେ କୁକୁର ଦ୍ଵାରା ପାର କରେଇ ଦିଅନ୍ତୁ ନହଲେ ସେ କହିଁକି ଆପଣଙ୍କୁ କହିଥାନ୍ତା ବୁଝିଲେ ତ ମୁଁ ଆପଣଙ୍କୁ ଯାହା କହିଲି? ତ ସିଏ ଗୋଟେ ଭଲ ମନରେ କହିଚି ତ ଆପଣ ସାହାଯ୍ୟ କରିଦେଲେ ବି ଭଲ ହେଲା ଯାହା ହଉ। ଆଉ କାହାକୁ ତ କହିଲାନି ସେ ସେତିକି ନିଜର ଭାବୁଛି ସେ ଜାଣିପାରୁଛି କି ହଁ ଆପଣ ତାର ବହୁତ ସାହାଯ୍ୟ କରିପାରିବେ ସେଥିପାଇଁସେ ସେ ଇଏ କରୁଛି ଆଉ ଆଉ କୁ କହୁଥିଲି କି ଆପଣଙ୍କ ସାନ ଝିଅ ଏବେ କଣ କରୁଛନ୍ତି।
ସାନ ଝିଅ ଏବେ ପାଠ ପଢୁଛି। ହ ଅନଲାଇନ୍ କ୍ଲାସ କରିଛ ମୋବାଇଲ ରେ।
ହଁ ପାଠ ସା ର ତ ନାଁ ଗନ୍ଧ ତାର ନାହିଁ ହଉଛି ପାଠ ପଢ଼ୁଛି ସିଏ ତ ଖାଲି ଚବିଶି ଘଣ୍ଟା ତ ସାନ ଭାଇ ଟା ସହିତ ବୁଲୁଛି ପାଠ କଣ ପଢ଼ୁଛି।
ନା ସାନ ଆଉ ଭାଇ ସାଙ୍ଗରେ ଯାଏ ଭଲ ମନ୍ଦ ଖାଇ କୋଉଠି ଥଣ୍ଡା ପିଇବ। ମମୋ ଖାଇବ। ଆଉ କଉଡ଼ି ଲିଙ୍ଗରାଜ ଫଟୋ ଉଠେଇବ ଏଇମିତି କରିକି ଆସେ ସେ ସାନ ଭାଇ କଣ କରି ଜାଣିଚ ନା ଚାରି ହଜାର ଟଙ୍କା ତା ସାଙ୍ଗ ଦେଇଥିଲା ବ୍ୟାଙ୍କ ର ବାନ୍ଧିିବାକୁ ତାକୁ ହଜେଇ ଦେଇଛି। ହଜି ଦେଇଛି କେମିତି କଣ ତାକୁ ଆଡଜେଷ୍ଟ କଲା କି ଜାଣ ଆଉ ଆସିନି ଆମ ଘରକୁ। ଜଣା ବି ପଡୁନି ଆସିଲେ ପଚାରିଲେ କହିବ କେମିତି କଣ କଲା। ହ ଏଇ ଭଳିଆ ଦାୟିତ୍ୟ ହୀନ ଏ ପିଲା।
ମୁଁ ଯେତିକି ଜାଣିଛି ସେ କିଛି ଏ ଯାଏଁ ଆଡ଼ଜଷ୍ଟ କରିନି। ସେ ଖୋଜୁଛି କଣ ଗୋଟେ କାମ କରିକି ଆଡଜଷ୍ଟ କରିବୁ ମୁଁ କହିଲି ଯ ତର କାମ କରିବାର ସତରେ ଇଚ୍ଛା ଅଛି ତାହେଲେ ତୁ କାମ କରୁନୁ ତୁ ବସିଛୁ କଣ। ଅଯଥା ବସିବା ବଦଳରେ କାମ କରିଦିଅନ୍ତୁ ଯଦି ହଉଛି କିଛି ଲାଭ ହୁଅନ୍ତା ହେଲେ ତଥା
ଅ ଦି ଦି ଦିନି ତିନି ଦିନ ହେଲାଣି କାମ କରିଥିଲି ଏ ତ ତାର ପଇସା ଆସିଯାନ୍ତି ଚାରି ହଜାରେ। କରୁନି ଆଉ କଣ କରିବ।
ଶୁଣୁନି କି କରୁନି କଣ କରିବ ସେ ଜାଣିଥିବ କେମିତି କଣ ସୁଝିବ ସେ ଜାଣିଥିବ ମୁଁ ଆଉ କିଛି ସେ ଜାଣିନି ସେ ବିଷୟରେ। ମୁଁ ବି ତା ସହିତ କଥା ହଉନି ସମସ୍ତେ ବି ସମସ୍ତଙ୍କ କାମରେ ବ୍ୟସ୍ତ। ତା କଥା ଏତେ କିଏ ବୁଝିବ ତାପରେ ସିଏ ନିଜେ ଟି ଟିକଏ ବୁଝିବା କଥା ନା ଏମିତି ସବୁ କଥା ସମସ୍ତେ ସମସ୍ତଙ୍କ କାମରେ ବ୍ୟସ୍ତ ବିବ୍ରତ ରହୁଚନ୍ତି। ମୁଁ ଟିକେ ଯାଇଁକି ସମସ୍ତଙ୍କୁ ପଚାରେ କେମିତି କଣ ସୁଜିବି କଣ କରିବି ହେଲେ ସିଏ କାହା ସହିତ ଟିକେ କ ହଁ ନାହିଁ କିଏ ପଚାରୁନାହିଁ କିଛି କରୁନି ମୁଁ ଆଉ କଣ କରିବି ଜାଣିଥିବ ସେ ତାର କଣ କରୁଥିବ କଣ କରୁଚି କରୁ ଆଉ। ଆଉ କଣ ଆପଣଙ୍କର ସାନ ଆପଣ ଶୋଇଗଲେ ବୋଧେ? ମୋତେ ଲାଗୁଚି ଆପଣ ଶୋଇଗଲେ ବୋଧେ?
ନାଁ ନାଁ ମୁଁ ଟିକେ ଏପଟେ ଫୋନ୍ ଟା ଟିକେ ଖସି ପଇଲା ହାତରୁ ଫୋନଟା ଟିକେ ଖସି ପଡ଼ିଲାତ କାନରେ ଦେଇଥିଲି ଇଆଡ଼େ ଟିକେ ଉଠଉଥିଲି ଆଉ ହଁ କୁହନ୍ତୁ?
କ ବାପଘର ବିଷୟରେ କହିଲେ ଆପଣଙ୍କୁ ହଉଚି ନିଦ ଲାଗିବନି ଆଉ ସମସ୍ତଙ୍କ କଥା କହିଲେ ଆପ୍ ଆପଣଙ୍କୁ ଭାରି ନିଦ ଲାଗି ଯାଉଚିନା।
ଆଉ କୁହନ୍ତୁ କଣ କହୁଚନ୍ତି?
ହଁ ଏପା କହିଲି ଆପଣଙ୍କ ବାପ ଘର ବିଷୟରେ କହିଲେ ଆପଣଙ୍କୁ ନିଦ ଲାଗୁନି କିନ୍ତୁ ଆଉ ଯାହା ବିଷୟରେ କହିଲେ ନିଦ ଲାଗି
ଯୋଉ ବିଷୟରେ ଜାଣିଚି ମୁଁ ସେ ବିଷୟରେ ଜୋରେ କହିବି ଯୋଉ ବିଷୟରେ ଜାଣିନି ଆଉ କଣ କହିବି। ପଚାରିଲେ ଯେତିକି ଜାଣିଚି ସେତିକି କହୁଛି ଆଉ କଣ ହଁ।
ଆପଣଙ୍କୁ ଯେଉଁ ବିଷୟରେ ଜାଣିଛନ୍ତି ମୁଁ ସେଇ ବିଷୟରେ ହିଁ ପଚାରିବି ଯେମିତିକି ଆପଣ ଆପଣଙ୍କ ବାପଘର କଥା ସେଇ ବିଷୟରେ ହିଁ ପଚାରିବି।
ହଉ ଠିକ୍ ଅଛି।
ଆଉ ଆପଣ ଆଉ ଆପଣ କଣ ଖାଇଚନ୍ତି ଆଜି ସକାଳେ?
ସକାଳେ ପିଠା ଖାଇଥିଲି। ଯଳଖିଆରେ ପିଠା ଖାଇଥିଲି। ଆଉ କୁନ୍ଦୁରି ଆଳୁ ଭଜା ଖାଇଥିଲି। ଆଉ ବାରଟା ସାଢେ ବାରଟା ଗୋଟେ ଭିତରେ ଭାତ ଦିଟା ଖାଇଥିଲି ପୋଟଳ ଆଳୁ ତରକାରୀ କରିଥିଲି। ଖାଇଥିଲି ଆଉ ଖାଇକି ବସିଥିଲେ ଫୋନ୍ କଲେ ନିଦ ହଉଚି ଶୋଇିବି ଟିକେ ଆଉ କଥା ହେଇସାରିକି ଆଉ।
ଆପଣଙ୍କୁତ ମୋ ସହିତ କଥାହେବା ବେଳେବେଳେ
ମେଘ ପାଗହେଇଚି କୁଆଡ଼େ ଟିକେ ବୁଲିବାକୁ ଯିବି। ମୁଁକଇନି ବର୍ଷା ପାଗହେଇଚି କୁଆଡ଼େତ ବୁଲିବାକୁ ଯାଇହବନି ଘର ଭିତରେ ରହିକି ଭାରି ବିରକ୍ତ ଲାଗିଲାଣି
ସ ହଉ ବାହାର ଦୁଆରକୁ ଯାଏ ଟିକେ ଯାଇପାରୁନି ତିନି ଚାରି ଦିନି ହେଲାଣି ଗୁଡ଼ୋ ଲାଗିଗଲାଣି। ଚଲାବୁଲା କରିପାରୁନି ଘରେ ବସିକି ରହିଚି ଆଉ କଣ କରିବି ଆଉ ସୋଇବି ଆଉ।
ହଁ ଶୋଇପଡ଼ିବେ ଆଉ କଣ କାମକି ଶୋଇପଡ଼ନ୍ତୁ। ମୁଁ ତାହେଲେ ଏବେ ରଖୁଛି ଆପଣ ଯାଆନ୍ତୁ କଣ କରିବା କଥା କରିବେ।
ହଁ। ସେଥାଉ ପିଲା ପିଲିତ ହୋଇପଡ଼ିଥିଲା। ନିଦ ଆଉଚି